ହ୍ୟାଲୋ ହଁ କଣ କରୁଥିଲ?
ଏ ଏଇ ଚାହା ପିଉଛି।
ହଁ ହୁଁ।
ତୁ।
ମୁଁ ଏଇ ଗାଧେଇ ଆସିକି ଠାକୁର ପୂଜା କଲି ତାପରେ ବାପାଙ୍କୁ ଖାଇବାକୁ ଦେଲି। ଆମେ ଦିଜଣ ଚାହା ପିଇଲୁ ଜଳଖିଆ ଟିକେ ତିଆରି କଲି। ଛୁଆ ଟା ଖାଇବ ବୋଲି ଏମିତିକି ସକାଳୁ ପୁରୀ କରିଦେଲି ଆଉ ଆଳୁଦମ କରିଦେଲି। ପୁରି ଆଉ ଆଳୁଦମ ପୁରି ଆଳୁଦମ। କଲି ସେ ଛୁଆ ଉଠିନି ଉଠିବ ସିଏ ଖାଇବ। ଆଉ ଗୋଟେ ଛୁଆ ଟିଫିନ ନେଇକି ସ୍କୁଲ ଗଲା ଉ ଯୋଉ ଗାଡି ଆସିବ ଏଇନା ଏଇ ନଅଟା ସାଢେ ନଅଟାରେ ଗାଡି ଆସୁଛି। ସେ ଯିବ ସ୍କୁଲ ତାପରେ ଏଇ ଟିକେ ହୁଁ ଟିକେ ଶାଗ ହଉଛି ବୋଇତାଳୁରେ ଯୋଉ ସଜନା ଶାଗ ଟିକେ ଭାଜିଲେ ବଢିଆ ଲାଗେନି କି?
ହଁ।
ସେ ସଜନା ଶାଗ ଟିକେ ଆଣିକି ଦେଇଚନ୍ତି ତ। ତାକୁ ବାତ ପାଣି ବସେଇବି ଡାଲି ହବ ଆଜି ବି ଆମିଷବାରି।
ହଁ।
ଟିକେ ମାଛ ମାଛ ଟିକେ କରିବେ ବୋଲି କହିଲେ। ମାଛ ବେସର ଦିଆଯିବ ଆମ୍ବୁଳ ପକାଇ ଯଉ ତରକାରୀ
ହଁ।
ତାକୁ ହବ ସେ ଶାଗ ଟିକେ ବୋଇତାଳୁ ପକେଇକି ଏ ଯୋଉ ସଜନା ଶାଗ ଉ ଟିକ୍ ଟିକ୍ କରିକି ବୋଇତାଳୁ କାଟିଥିବ ଜ ଆଉ ପକେଇକି ଭଜା ହବ। ଭଲ ଲାଗେ ଦେହ ପାଇଁ ଭଲ ଲାଗେ ପାଟିକି ଖାଇବାକୁ ସଜନା ଶାଗ ଟା ଟିକେ ଟେଷ୍ଟ। ଆଉ କୋଳଥ ଡାଲି। କୋଳଥ ଡାଲି ଟିକେ ହବ ଡାଲି ଟାକୁ ସି ହଁ ସେଟା ବି ଦେହ ପାଇଁ ଯୋଉ କିଡୋ ଫିଡ଼ିନ୍ ରେ ଯୋଉ ଷ୍ଟୋନ୍ ଅ ଥଣ୍ଡା ଇଏ ପାଇଁ ବି ମାନେ ଡକ୍ଟରମାନେ କହୁନାହାନ୍ତି କୋଳଥ ଡାଲିଟା
ଥଣ୍ଡା ପାଇଁ ହଁ ଏଇ ଯୋଉ ଆଣ୍ଠୁ ଗଣ୍ଠି ଯୋଉ ବିନ୍ଧାବନ୍ଧି ହୁଏ, ସେରା ସବୁ ପାଇଁ ଭଲ ହୁଁ।
ସେଥିପାଇଁ ତାକୁ ଆମେ ମୁଁ କୋଳ ଭଲ ହଁ ଆଉ ତାକୁ କୋଳଥ ଡାଲି ତାକୁ କେମ ତି ହବ କି ତାକୁ ଆଗ ଭାଜିଦବ ଭଲ କି ଚୋପା ଛଡ଼େଇକି ଯୋଉ ଇଏ କରିି ତାକୁ ଟିକେ ରଗ ମାନେ ଗଡ଼େଇବ ହେତୁରୁ ବହୁତ ଗଡ଼ି ବାହାରେ ଗଡ଼ି ବାହାରିବ ବହୁତ ତାପରେ ଗଡ଼େଇକି ତାକୁ ମାନେ କଣ କହିଲ ଆଗ ତ ଆଗ କାଳରେ ବୋଉମାନେ ସବୁ ଡେକ୍ଚିରେ ଚୁଲିରେ ବସାନ୍ତି। ସେଠି ଟିକେ ବହୁତ ସମୟ ସିଝେ। ଆଉ ଘୋଟା ଗୋଟେ ଘୋଟା ଅଛି ତାକୁ ଘୋଟନ୍ତି, ଏବେ ତ ପ୍ରେସର ସବୁ ହେଇଗଲାଣି ପ୍ରେସର ରେ ହୁଇସିଲି ମାରିଦଉଛନ୍ତି।
ହଁ ଶୀଘ୍ର ହେଇଯାଉଛି ସିଝି ଯାଉଛି।
ହୁଁ ତାପରେ ଯୋଉ କଇଁଆ ଟିକେ ହଉ ଆମ୍ବୁଲ ହଉ ଚିନି ଟିକେ ଖଟା ମିଠା
ହଁ।
ଦେଇକିରି ବେଶୀ ବହଳିଆ ନୁହଁ କି ବେଶୀ ପାଣିଆ ନୁହଁ ମିଡିଲ ସାଇଜ୍ ଟା ଟିକେ ଭଲ ଲାଗେ। ଆଉ ତାକୁ ହଁ ତାକୁ ରସ ଫୁଟୁଣ ଆଉ ଭେରସୁଙ୍ଗା ପତ୍ର ଆଉ ପଞ୍ଚ ଫୁଟଣ ପଡିକି ଫୁ ଟା ହୁଏ ଶୁଖିଲା ଲଙ୍କା ଉପରେ ଭାସୁଥିବ ବଢିଆ ଲାଗେ ମାନେ ଗରମ ଭାତରେ ଏ ବର୍ଷା ଦିନେ ବର୍ଷା ବର୍ଷା ଦିନେ ବର୍ଷା ହଉଥିବ ଗରମ ଗରମ ଭାତ କୁ ଆଉ କୋଳଥ ଡାଲି ଟା ଆଳୁ ଭର୍ତ୍ତା କୋଳଥ ଡାଲି ସାଙ୍ଗରେ ଆଳୁ ଭର୍ତ୍ତା ହେଇଥିବ। ଆଉ ପାମ୍ପଡ ଫାମ୍ପଡ ଦିଟା ଛାଣି ଦେଇଥିବ ସେ ବର୍ଷା ଇଏକୁ ପୁରା ଭାତ ପୁରା ଗଳି ହଁ ଭାତ ପୁରା ଟାଣି ନେଇଯିବ ବଢିଆ ଲାଗେ। ଆଉ ଏଇ ଯୋଉ ସଜନା ଶାଗ ଟା ବି ସଜନା ଶାଗ ଟା ବି ଗରମ ଗରମ ଭାଜିବ ମାନେ ପଖାଳ ଖାଇବା ପାଇଁ ପାଗ ଟିକେ ଦେଇଥିବ ଆମେ ପାଗ ଟିକେ ଦେଇ ଥିବ ସଜନା ଶାଗ ବୋଇତାଳୁ ପକେଇକି ଭଜା କରିଥିବ ଆଉ ସବୁ ପ୍ରକାର ଏବେ ଯୋଉଁ ପନିପରିବା ସବୁ ଆସୁଛି ଭେଣ୍ଡି, ଜହ୍ନି ଆଉ ବାଇଗଣ ସବୁ ନୂଆ ନୂଆ ବାଇରେ ହଉନି କି
ହଁ।
ତାକୁ ପୋଡ଼ିକି ବି କଞ୍ଚା ଲଙ୍କା ରସୁଣ ମାନେ ଦଳିକି ବଡ଼ିି ଟିକେ ହେଇଥିବ କି ନହେଲେ ବାଦାମ ମଞ୍ଜି ଆଉ ପକେଇକି ଝୋଳ କରିବ। ଶାଗ ମାନେ ପଖାଳ ଭାତ ପୁରା ସିଏ ବି ବଢିଆ ଲାଗିବ ଖାଇବା ପାଇଁ।
ହଁ।
ଆଉ ଆମର ଆଜି ଆମେ ହୁଁ ଆମର ବି ଆଜି ଆମିଷ ଏଇ ମାଛ କହିଲ ପାଗଟା ତ ଏମିତିଆ ଦେଇଛି ମାନେ ବର୍ଷା ମେଘୁଆ ମେଘୁଆ ପାଗ ଟା ହଉଛି ତ।
ହୁଁ।
ସେ କହିଲା କି ଗ ଗରମ ଭାତରେ ମାଛ ଆମ୍ବୁଲ ପକେଇ ଯୋଉ ବେସର ଦିଆ କରିବା ପାଇଁ ଆଉ ଆଉରେ ଯୋଉ ନଦୀ ମାଛ ଚୁନା ମାଛ ଦେଶୀ ମାଛ ଯୋଉଟା ସେଟା ବି ଆସିଛି ସେଟା କଣ କହିଲ ମାନେ ପୁରା ଟିକେ କଟକଡିଆ ହେଇକି ମାନେ ଛଣା ହବ ପୁରା ଡ୍ରାଏ ଭଳିଆ। ସେଟ ସେଟା ଟିକେ ଖାଲି ଲୁଣ ଲଙ୍କା କରରେ ଦଳିକି ଟିକେ ଖାଇବା ରସୁଣ ବଢ଼ିଆ ଲାଗେ ସେଇଟା ଆଉ ଏ ତାହାବ ବ ଆମର ଭାଜି ଦେଇକି ଯେମିତି ପିଆଜ ରସୁଣ ଅଦା ପେଷ୍ଟ ହୁଏ ଅ ସେମିତି ହବ ତା ସାଙ୍ଗରେ ସୋରିଷ ଟିକେ ପଡିବ ଆମ୍ବୁଲ ଟିକେ ପଡେ, ଟମାଟେ ବି ପକା ହବ ହୁଁ। ଆଉ ଉପରେ ଟିକେ ଧଣିଆ ପତ୍ର କରିଦବ, ଗରମ୍ ଗରମ୍ ଆଉ ବେଶୀ ପାଣିଞ୍ଚିଆ କଲେ ଭଲ ଲାଗେନି ସେଟା। ଟିକେ ମାନେ ଇଏ ଭ, ହଁ ଯୁକ୍ ଯୁକିଆ ଟିକେ ଭଲ ଲାଗିବ ଆଉ ସେମିତି କରିବୁ, ପୁଣି ସାଧା ବି ହବ। ହଉ ଆମର ଆମ ବାପା ହାରିଆ ଖାଉନାହାନ୍ତି, ଆମେ ଯଉ ଆମ ଘରେ ତିନି ଜଣ ଖାଉନାହାନ୍ତି। ତାଙ୍କ ପାଇଁ ହବ, ଆଉ ଏଇ ଡାଲି ଟିକେ କରିଦବୁ, ଉଁ ଡାଲି ଟିକେ ହବ ଆଉ ଯୋଉ କାଙ୍କଡ଼, ଦେଶୀ କାଙ୍କଡ଼ ବି ଆମ ବାଇରେ ଫଳିଥିଲା
ହଁ ହଁ।
ସେ ଦେ ଦେଶୀ କାଙ୍କଡ଼ ଟିକେ ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କାଟା ବାଟି ଦେଇକି ତା ତାକୁ ଟିକେ ଭଲକି ଭଜା ହବ ଆଉ ଏଇ ଯୋଉ କଲରା ପତ୍ର ନୁହ ନା
ହଁ
କଲରା ପତ୍ରକୁ ଯୋଉ ପିଠଉ ଦେଇକି ଭାଜନ୍ତି
କଲରା ପତ୍ର ବି ଖାଆନ୍ତି?
ହୁଁ ଉଁ
ଓହୋ, ନା ପିଠଉ ଦେଇକି ଯୋଉ ବୋଇତାଳୁ ପ ପତ୍ର କରନ୍ତି ମୁଁ ଜାଣିଚି, ଆଉ କଲରା ପତ୍ର ଜାଣିନି।
କଣ କଣ?
ମୁଁ କହିଲି ବୋଇତାଳୁ ପତ୍ର ହେରିକା ଯୋଉ କରନ୍ତି ଜାଣିଚି। ପିଠଉ ଦେଇକି, ଆଉ କଲରା ପ କରନ୍ତି ବୋଲି ଜାଣିନି, ହେଟା ପିତା ଲାଗୁଥିବ?
ହୁଁ, ସେଇଟା ତ ଭଲ ଦେହକୁ ଭଲ ଆଉ।
ହଁ ହଁ।
ମାନେ ଆମେ କଣ କରୁଚେ କହିଲୁ, ତାକୁ ପୁରା ପରିଷ୍କାର କରିକି ଧୋଇ ଦେଇକି ତାକୁ ଚୁନ୍ ଚୁନ୍ ଚୁନ୍ ଚୁନ୍ କରିକି କାଟି ଦଉଚେ, କାଟି ଦେଇକି ସେଥିରେ କଞ୍ଚା ଲଙ୍କା ସେମିତି ଛୋଟ୍ ଛୋଟ୍ କରିବ, ପିଆଜ ଟିକେ ଟିକ୍ ଟିକ୍ କରିବ, ଉ ଜିରା ଗୁଣ୍ଡ ଟିକେ ଧଣିଆ ଗୁଣ୍ଡ ଟି ଟିକେ, ଲୁଣ ଲଙ୍କା ଆଉ ସେ ଯୋଉ ଚୁନା ପେଷ୍ଟ୍ କରିକି ରଖିଥିବ, ନହେଲେ ଯଉ ପାଉଡର୍ ଯଉ ହୁଏ ତାକୁ ପକେଇକି ଗୋଳେଇବ ଟିକେ ବହଳିିଆ ବହଳିିଆ, ଅ ତାପରେ ତାୱଆରେ ତେଲ ଦେଇକି, ପୁରା ମାନେ ପତଳେଇ ପତଳେଇ କାଇଁ ନା କହିଲୁ ମୋଟା ମୋଟା କଲେ, ସେ ଟିକେ ଭିତରରା ସିଝିବନି ମାନେ ଭଲ ଲାଗିବନି, ଟିକେ କଞ୍ଚାଳିଆ କଞ୍ଚାଳିଆ ଲାଗେ, ଆଉ ପ ପତଳିଆ ପତଳିଆ କରିକି ତାକୁ ଉଁ ଭଜା ହେଇଥିବ, ତ ମାନେ ଖାଲି ବି ଗରମ୍ ଗରମ୍ ସାଙ୍ଗେ ସାଙ୍ଗେ କୁଡ୍ କୁଡ୍ କୁଡ୍ କୁଡ୍ କୁଡ଼୍ ଲାଗୁଥିବ, ଚୋବେଇକି ଖାଇଦବ, ଦେହ ପାଇଁ ବି ଭଲ ଆଜିକାଲି ଯୋଉ ଡାଇବେଟିସ୍ ର ଯୋଉ ଡକ୍ଟର ମାନେ କହୁନାହାନ୍ତି କି
ହଁ ହଁ।
କଲରା ଟା ଖାଇବା ପାଇଁ, ଆଉ କଲରା ପତ୍ ପତ୍ରରେ ଧର ସେଇଟା ଆଇଟମ୍ କଲ, ପୁଣି କଲରାକୁ କଲରାରେ ବି ଦିଇ ତିନି ପ୍ରକାର ହବ, ଗୋଟେ ସୋରିଷ ଦେଇକି ତାକୁ ହଉଚି ସେମିତି କଡ଼େଇରେ ଟିକେ ସିଝେଇକି ତାୱାରେ ଭାଜିବ, ସେଇଟା ବି ଭଲ ଲାଗେ, ମାନେ ହଁ, ସେଇଟା ବି ଭଲ ଲାଗେ, ଆଉ ଗୋଟେ କଣ କହିଲ କଲରାଟାକୁ ମାନେ ମଝି ରୁ ଚିରି ଦବ, ଚିରି ଦେଇ ତାକୁ ଟିକେ ବମ୍ପେଇ ହଁ ହଁ ହଁ।
ହଁ।
ସେଇଟା ଟିକେ ମସଲା ଦେଇକି ଯୋଉ ଇଏ ଆଳୁ ଆଳୁ ସିଝା। ସେ ଯୋଉ ପିଆଜ ରସୁଣ ଅଦା ପେଷ୍ଟ ହେଇଥିବ ତାକୁ କଷି ଦେଇଥିବ। ସେଇଟାକୁ ଦେଇ ଦେଇକି ତାପରେ ତାୱାରେ ତେଲ ରେ ଟିକେ ଅଧିକ ଦେଇକି ଚାପି ଚାପି ଚାପି ଚାପି ସେଇଟା ବି ଭଲ ଲାଗେ ଟିକେ। ଆଉ କଲରା ବି ଗୋଟେ ଗୋଟ ଆମର ଚିପ୍ସ ହଉଛି ବେସନ ରେ ଛାଣନ୍ତି। ସେଟା ଏମିତି ସବୁ ପ୍ରକାର ମାନେ ସିଜିନ୍ ଅନୁସାରେ ଏ ସବୁ ହଉଛି ଆଉ। ଆମର ଡେଲି ହଉଛି କଲରାର ଆଇଟମ ମାନେ ଡାଇବେଟିସ୍ ତ ଅଛି ଆମକୁ। ସେ ସେଇଥିପାଇଁ ଆମେ ବି ସେମିତି କରିକି ଖାଉଛୁ ସବୁବେଳେ କଲରା ପତ୍ରଟା ବେଶୀ ମାନେ ଏମିତି କରି ଖାଉଚୁ ପିଠଉ ରେ ଆଉ।
ହୁଁ ହୁଁ। ନା ଆମର କଲରା ପତ୍ର କେବେ କରାଏନି। କିନ୍ତୁ ଘରେ ହେଇଥିଲା ମଝିରେ କଲରା ଗଛ ଲଗା ହେଇଥିଲା। ସେଇ ଟାଇମ ରେ ସବୁବେଳେ ଖାଉ ଭାଜିକି। ବୋଉକୁ ବି ଭଲ ଲାଗେ ମତେ ବି ଭଲ ଲାଗେ କଲରା। କଲରା ଛୁଆ ଖାଆନ୍ତିନି। ପିତା ଲାଗେ ବୋଲି କିନ୍ତୁ ମତେ ବହୁତ ଭଲ ଲାଗେ କଳରା ଭଜା ହୁଁ। ବେଳେ ବେଳେ ପଖାଳ ଭାତ କରିଦବୁ ଯାହା ଭଜା ଭଜି ସବୁ ଆଇଟମ କରିଥିବେ ତ କଲରା ଭଜା କରିଥିବେ। ଭଲ ଲାଗେ ଯୋଉଦିନ କଲରା ବୋଉ ଆଜି ଭଲ କଲରା କରିଛୁ? ଭଲ ଲାଗେ। ମାନେ ଟେଷ୍ଟ ଟା ଭଲ ଲାଗେ ଆଉ। ସବୁବେଳେ ହୁଏ। ଆଉ ଏବେ ହଉନି ଘରେ ଯେତେବେଳେ କିଣିକି ଆଣୁଚୁ କରାହଉଛି ଆଉ।
ଆଁ।
ଆଉ କାଙ୍କଡ କିଣି ଆଣିଚୁ ନେନେ ବୋଉ କାଟୁଛି କରିବ ବୋଲି। ହଁ। ନାଇଁ ମୁଁ କହିଲି କି କାଙ୍କଡ ବାପା କିଣିକି ଆଣିଛନ୍ତି ବୋଧେ ବୋଉ କାଟୁଛି ଏଇନେ କରିବୁ ଭଜା।
ହଁ। ଆଉ ଗୋରେ ବେସନରେ ବି ଯେଉଁ ମାନେ ଆଳୁରାକୁ ଗୋଲ ଗୋଲ କରିକି ଆଳୁ ବାଇଗଣ ସବୁ ବେସନରେ ଛାଣନ୍ତିନି ଚିପ୍ସ। ବନ୍ଧୁ ବାନ୍ଧବ ଆସିଲେ ଦେଖୁନ ଦିଅନ୍ତିନି। ସେଇରା ଆଗେ। ସେଇରା ଆଗେ ମାନେ ଆସିଲେ ମାନେ ହରଡ଼ ଡାଲି ଟମାଟୋ ଫମାଟୋ ଖଟା ମିଠା ମେଥିପତ୍ର ପଡ଼ିକି ହେଇଥିବ ବନ୍ଧୁ ଆସିଲେ। ଡାଲି। ଆଉ ସବୁ ଇଏ ପନିର ବି ହୁଏ। ପନିରିବି ଦୁଇ ପ୍ରକାର ହେଉଛି ଗୋଟେ ପନିର ଆମର ଚିଲ୍ଲିପନିର ହୁଏ। ଆଉ ଗୋଟେ ଯେଉଁ କଣ କହିଲ ଆମର କାଜୁ ଚାରମଗଜ ସବୁ ପେଷ୍ଟ ହେଇଥିବ ଅମୁଲ ହଁ ତାକୁ ସେଇଟା ବି ଗୋଟେ ମସଲା ହେଉଛି ପିଆଜ ରସୁ ଅଦା ପେଷ୍ଟରେ କରିକି ସେଇଟାକୁ ଟିକେ ଅଳ୍ପ ମାନେ ଅଳ୍ପ ଛାଣିବ ବେଶୀ ଡ୍ରାଏ କରିବନି ଟିକେ ହାଲକେଇକି ଛାଣିକି ସେଇଟା କରିବା ସେଇଟା ବଢିଆ ଲାଗେ ଗ୍ରୀନ୍ ମଟର ବି ପକେଇବ ସେଥିରେ। ସେଟା ବେଶୀ ଭଲ ଲାଗେ ପୁରୀ ପୁରୀ ସାଙ୍ଗରେ ବହୁତ ଭଲ ଲାଗେ।
ହଁ ମୁଁ ତ ଯେତେବେଳେ ଅଁସ ପରେ ସେୟା କରେ ଆଉ
ହୁଁ।
ହୁଁ ସେମିତି କରେ ପାସ୍ତ୍ ସେଇ ଉଁ ସବୁ ପିଆଜ ରସୁଣ ଅଦା ଉୁଁ କାଜୁ ଆଉ ଯାହା ପଡିବ ଚାର ମଗଜ ନା ସବୁ ଦେଇକି ଫାଷ୍ଟ ଭାଜିକି ତେଲରେ ତାପରେ ତାକୁ ଗ୍ରାଇଣ୍ଡିଙ୍ଗ କରିଦବ ପେଷ୍ଟ
ହୁଁ।
ହୁଁ। ତାପରେ ମସଲା ଟା କଷିକି ସବୁ ଆଉ ଯାହା ମସଲା ଗୁଣ୍ଡ ଫୁଣ୍ଡ ପକେଇବ ଆଉ ପନିର ଟା ତାପରେ ଯୋଉ ଭାଜିକି ରଖିଥିବ ତାପରେ ପାଣି ସେଟାକୁ ଦେଇକି ମସଲା ଟା ଟିକେ ହେଲା ପରେ ତାର ପନିରକୁୁ ପକେଇକି କରିବ ଆଉ। ଆଉ ମଟର ବି ଭାଜିଥିବ ତାକୁ ଆଡ କରିବ ଲାଷ୍ଟରେ ଆଉ।
ହୁଁ ଭଲ ଲାଗେ ଟିକେ ଗରମ ମସଲା ଆଉ ଧଣିଆ ପତ୍ର ପଡିକି ଉପରେ ଟିକେ ପକେଇ ଦେଇେଥ ଭଲ ଲାଗେ ଖାଇବାକୁ। ଅ ହଉ ହଉ ମୁଁ ଟିକେ ଏଇ ଛୁଆକୁ ଖାଇଆକୁ ଦେଇକି ସ୍କୁଲ ପଠେଇଦିଏ ତାପରେ କଥା ହେବା। ହ
ହଉ ହଉ।